ଆଜ୍ଞା କଣ କରୁଥିଲେ।
ହଁ ହଁ ଆପଣ ମୁଁ ଏଇନା ରୋଷେଇ ସାରିକି ବସିଛି ତ ଆଉ ଟିକେ ପରେ ଯିବି ମାର୍କେଟ ଟିକେ ଯିବି।
କଣ ରୋଷେଇ କରଛନ୍ତି।
କଣ ରୋଷେଇ କରିଛି ପୋଡ ପିଠା ର ର ଅଛି ତ ସେକେଣ୍ଡ ରଜ ଏ ପୋଡ଼ ପିଠା ଗ ଅୁନି କୋବି ଆଳୁ ତରକାରୀ ଭାତ ଡାଲି ଆପଣ ଆପଣ କଣ ପଢୁଛନ୍ତି କି?
ହଁ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର।
ହଁ ହଁ। ତମ ଘର ଟା କୁଆଡେ କି?
ଆମ ଘର ଏଇ ପାଖରେ ଆଉ।
କଣ କହିଲେ?
ମୁଁ କହିଲି ପାଖା ପାଖି ଆଉ।
ଓ ହୋ। ଆଉ ଏ ଯୋଉ ତମେ ହ୍ୟାଲୋ ହ୍ୟାଲୋ। ହଁ ନାଇଁ ମୁଁ ହଁ କହୁଛି କହୁଛି। କୁହନ୍ତୁ।
ଆଉ ଏବେ କଣ କରୁଥିଲେ।
ଏବେ ମୋର ଗୋଟେ ଛୋଟ ଛୁଆଟି ଅଛି ତ ତିନି ଚାରି ବର୍ଷର। ତାକୁ ଟିକେ ବସେଇକି ଖେଳଉଥିଲି। ସେ ଖେଳୁଥିଲା ତାର ଟିକେ ମେହେନ୍ଦୀ ଲଗେଇ ଦଉଥିଲି ରଜ ଅଛି ଆଉ ତା ମୁଣ୍ଡରେ ଟିକେ କୁକୁମ ଲଗେଇ ଦଉଥିଲି। ନେଲ୍ପୋଲିସ ଅଳତା ନୂଆଡ୍ରେସ ପିନ୍ଧିବ।
ଲଗେଇଛନ୍ତି ନା ନାହିଁ।
ନିଜେ ହଁ ଟିକେ ଲାଗେଇଛି। ଟାଇମ ନାଇଁ ସମୟ ହଉନି ଲଗେଇକୁ ନିଜକୁ ନିଜେ
ଓହୋ ଆପଣ ତ ମ୍ୟାରେଜ କରି ସାରିଲେଣି।
ହଁ।
କେତେ ବର୍ଷ ହେଲାଣି?
କଣ କହିଲା? ମୁଁ ଏ ପାଞ୍ଚ ବର୍ଷ। ପାଞ୍ଚ ବର୍ଷ।
ହୁଁ। ଆଉ କାଲି ରଜ କେମିତି କଟିଲା?
କାଲି ରଜ।
ହୁଁ।
କାଲି ରଜ ଆମର ଗୋଟେ ପ୍ରୋଗ୍ରାମ ହୁଏ। ହୁଁ ହଉ ଏଠି ଆମର ସବୁ ସବୁ ମାନେ ଝିଅ ପିଲା ଆଉ ସ୍ତ୍ରୀ ଲୋକ ସବୁ ନୂଆ ଶାଢ଼ୀ ଡ୍ରେସ୍ ସ ପିନ୍ଧିକି ନାଚନ୍ତି ରଜ ଗୀତରେ। ରଜ ଦୋଳି ହେଲା ସ ସେଇ ଗୀତରେ ନାଚନ୍ତି। ଗୀତ ଗାଆନ୍ତି। ହଁ ହଉ ତାପରେ ଗୋଟେ ଆସିଥିଲେ ଗୋଟେ ସେଲିବ୍ରିଟୀ। ଗୋଟେ ଆସିଥିଲେ ଜଣେ ଆ ସମସ୍ତଥିଲେ ଖାଇବା ପିଇବା ଆଥିଲା ତଳେ ଖାଇଲୁ ଦୋଳି ଖେଳ ଏମି
କାଲି କାଲି କଣ କଣ ସବୁ ଖାଇବା ହେଇଥିଲା?
କାଲି ହେଇଥିଲା ଡୋସା ଆମେ ତ ପିଆଜ ରସୁନ ଖାଉ ନା। ହ ବହୁତ ପ୍ରକାର ହେଇଥିଲା ଡୋ ପି୍ଜା ହେଇଥିଲା ମୋମୋଜ ଇଥିଲା ପେଷ୍ଟ୍ରି କେକ୍ ତାପରେ ଗୁପଚୁପ ତାପରେ ଆଉ କଣ ସବୁ ନନଭେଜ ବୋଧେ ହେଇଥିଲା କି କଣ ମୁ ଜାଣିନି ବୋଧେ ହେଇଥିଲା ବୋଧେ। ଆଉ ଉଞ୍ଚୁ ସବୁ ହେଇଥିଲା ଆଉ। ଆଜି ହବ ଆଜି ହବ ଭଜନ ସନ୍ଧ୍ୟା ଭଜନ ଭଜନ ସଂଧ୍ୟା ହଁ ଯିବି ପୁଣି ରେଡି ହେଇ ସାରି ଯିବି ହଁ ହଁ ଯିବି। କାଲିଛ କାଲି ଆପଣ ସେଠି ବର୍ଷା ହେଲା।
ହଁ ଆମର ତ କାଲି ବହୁତ ଜୋର ବର୍ଷା ହେଇଥିଲା ଲାଇନ କଟି ଯାଇଥିଲା ସାଢେ ଚାରିଟା ର ପୁରା ସାଢେ ଆଠଟା ପରେ ଆସିଥିଲା ଲାଇନ ରେ। ଆପଣଙ୍କର।
ଆମର ଏରେ ଲାଇନ କଟିଥିଲା କିନ୍ତୁ ଝିପ୍ ଝିପ୍ ବର୍ଷା ହେଲା।
ହଁ ଆମର ପହୁ ଯୋଉ ବର୍ଷା ହେଇଥିଲା ଘଡ଼ଘଡ଼ ବି ବହୁତ ଜୋର ହଉଥିଲା।
ଓ ହଁ। ଆଉ ଆପଣ କାଲି କେମିତି ରଜ ପଢିବେ?
କିଛି ନାହିଁ ହଷ୍ଟେଲ୍ ରେ ରହିଲେ ଯାହା ଆଉ କିଛ ନାଇଁ ବସ୍ ଖାଲି ସେମିତି ଖାଇ ପିଇକି ରହିଲୁ।
ଆ ଖାଲି ଫୋନ୍ ରେ କଥା ହେଲେ ଗପିଲେ ନା କଣ କଲେ?
ହଁ ସେମିତି।
ହୁଁ।
ଘରେ ରହିଲେ ସିନା ମଜା ଲାଗେ।
କଣ କହିଲେ?
ମୁଁ କହିଲି ଘରେ ରହିଲେ ସିନା ଭଲ ଲାଗେ।
ହଁ ଏ ଆପଣଙ୍କ ଭାଇ ଭଉଣୀ ଆଉ କେହି ନାହାଁନ୍ତି କି?
ହଁ ଭାଇ ତାପରେ ଦିଦି ତାପରେ ମୁଁ।
ଆଚ୍ଛା ଆଚ୍ଛା। ଆଉ ଭାଇ ଭଉଣୀ ମିଶି ଲୁଡୁ ଫୁଡୁ ଲୁଡୁ ଖେଳିଥିବେ?
ନାହିଁ ଏ ମୁଁ ହଷ୍ଟେଲ୍ ରେ ରହୁଚୁ। ସେ ଭାଇ ଆ, ଦସନ ଘରେ ଅଛନ୍ତି।
ଓହୋ ହଷ୍ଟେଲ୍ ରେ ନାଇଁ।
ଆଜ୍ଞା। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆପଣଙ୍କର ମୋ ଘରେ ଗୋଟେ ଛୋଟ ଛୁଆଟେ, ମୋ ସ୍ୱାମୀ ଚାକିରୀ କରନ୍ତି ଜବ୍ କରନ୍ତି, ମୁଁ ବି ଟିଚରସିପ୍ ରେ ଅଛି।
ଓହୋ।
ମୋର ଏବେ ପାଞ୍ଚ ବର୍ଷ ବାବା ହବା। ନାଇଁ ମୁଁ ଅଛି ଏ ଯୋଉ ଛୋଟ ଛୁଆଙ୍କର କିଣ୍ଡର୍ ଗାର୍ଡେନ।
ଓହୋ।
ହଁ।
ହାଲୋ।
ଆଉ କିଛି କୁହନ୍ତୁ। ଆଉ କଣ ଖାଇଛନ୍ତି ଆଜି?
ଭାତ, ଡାଲମା, କୋବି ଭଜା
ଆ ମାନେ ନିଜେ ବନେଇ ବ-ଚଢି ଯାଉଚି କଥା। ହୁଁ, ହୁଁ,
ଆପଣ କଣ ରୋଷେଇ କରିଚନ୍ତି?
ମୋର ବା କହିଲି ମୁଁ ଏଇନା ଏଇ ଯୋଉ କଣ ଏ ଏ ପୋଡପିଠା, ଗୂଗୁନି ଆଉ ତାପରେ ଉଁ, ଖିରି ତାପରେ ହଉଚି ଡାଲି, ଭାତ କରିଚି, ଆଉ ତରକାରୀ କରିବି ଗୋଟେ କଣ କରିବି କରନି।
ତାହେଲେ ଦିନ ପାଇଁ ରୋଷେଇ ସରିଗଲାଣି?
ହଁ।।
ଭଲ ଆଉ। ଏତେ କଷ୍ଟ କରିବାକୁ ପଡୁଛି ହଁ ସରିଗଲାଣି।
ଅ କଣ ମାନେ ମାନେ ନିଜ ପାଇଁ ଖାଲି ରୋଷେଇ କରୁଛନ୍ତି ନା ରୁମରେ ଆଉ କିଏ ଅଛନ୍ତି ସମସ୍ତେ ମିଶିକି।
ହଁ ଆମ ରୁମରେ ଆମେ ଦି ଜଣ ରହୁଛୁ। ସେପଟେ ସାଇଟ୍ ରୁମରେ ବି ଦି ଜଣ ରହୁଛନ୍ତି। ଆମେ ତିନି ଜଣ ମିଶିକି ରୋଷେଇ କରୁଛୁ ଆଉ।
ଓହୋ ମାନେ କଣ ଏଇ ଯୋଉ ଏଥିରେ ସେଠି କଣ ଗ୍ୟାସ ଚୁଲା ତ ୟୁଜ୍ କରିପାରୁନଥିବେ?
ନାଇଁ ଗ୍ୟାସ ନେଇ ଜାଣିଛୁ ନା ଆମେ ନିଜେ ରୁମ୍ ନେଇକି ରହୁଛୁ।
ଅଁ ତା ମାନେ ଇଣ୍ଡ
ହଷ୍ଟେଲ ରହୁ ନାଇଁ ନାଁ ଗ୍ୟାସ ଚି।
ଓହୋ। ଭଲ ନାଁ ନିଜେ ରୋଷେଇ କରି ଖାଇଲେ ଦେହ ଭଲ ରହିବ।
ହଁ।
ଆମ ଦି ଜଣଙ୍କର କଥା ନାଁ ଓଭର ଲ୍ୟାପ ହେଇଯାଉଚି ପ୍ରୟ ଟାଇମ୍।
ଆଜ୍ଞା। ଶୋଇଥିଲି। ହାଲୋ।
ହଁ କୁହ କୁହ କଣ କହୁଥିଲ?
କଁ କଁ କୋହୁଥୁଲେ ଜଣା ଗଲାନି କଣ?
ମୁଁ କହିଲି ଯେ ଆମ ଦିଣଙ୍କ କଥା ଖାଲି ଓଭର ଲାପ ହେଇଯାଉଚି।
ଓହୋ।
ଆଉ କଣ କହୁଥିଲେ?
ଆମେ ଯୋଉ ହେଷ୍ଟେଲରେ ରହୁଥିଲୁ ବାର ଆର ଦେହ ଖରାପ ହେଲା ନାଁ ସେଥିପାଇଁ ନିଜର ରୁମ ନେଇକି ରୋଷେଇ କରି ଖାଉଚୁ ତଥାପି ବି ଦେହ ଖରାପ ହେଇଯାଉଚି।
ଓହୋ।
ହୁଁ।
ହୁଁ ଆପଣ କଣ ପୁରା ଭେଜିଟେରିଆନ ନାଁ ନନଭେଜିଟେରିଆନ୍?
ନନଭେଜିଟେରିଆନ୍।
ଆଚ୍ଛା।
ଆପଣ ଭେଜିଟେରିୟାନ ନାଁ।
ହଁ କେମତି ଜାଣିଲେ?
କହିଲେ ନା ପନା ପିଆଜ ରସୁଣ ଆଉ ତ ପିଆଜ ରସୁଣ ଯଦି ଖାଉନାହାନ୍ତି ତ ନନଭେଜ ବି ତ ଖାଉନଥିବେ ନା।
ହଁ ଠିକ୍ ଠିକ୍।
ମୋର ବି ଜଣେ ଟେ ସାଙ୍ଗ ଅଛି ସତ୍ସଙ୍ଗୀ ସାଙ୍ଗ ସେ ବି ବିନା ପିଆଜ ରସୁଣ। ଯୋଉଟା ଦୋଳି ତିଆରିହେଇଥିବ।
କୁଆଡ଼େ କୁଆଡ଼େ ବୁଲି ଯାଇଚନ୍ତି ବ୍ୟାଗ୍ରାଉଣ୍ଡ ସାଉଣ୍ଡ ହୋଉଚି। ଆଉ ଆପଣ କୁଆଡ଼େ କୁଆଡ଼େ ସବୁ ବୁଲି ବୁଲି ସେନ୍ତି ଭଲ ଭଲ ଜାଗା।
ଆମେ କପିଳାସ ତାପରେ ଅ ସପ୍ତସଜ୍ୟା ଯାଇଚୁ ଏବେ ଗୋଟେ ଶରଣ ଶ୍ରୀକ୍ଷେତ୍ର ଥିଲା ଶରଣ ଶ୍ରୀକ୍ଷେତ୍ର ଯାଇଚୁ ସେ ତିନିଟା ଜାଗା ହିଁ ଯାଇଚୁ।
ଓହୋ କପିଳେଶ୍ଵର ଭଲ ଲାଗିଲା।
ହଁ କପିଳାସ ମତେ ମୁଁ ତ ଆଉ ଥରେ ଯିବାକୁ ଇଚ୍ଛା ହୋଉଚି। ହେଲେ
ସେଟା କୋଉଠି ଢେଙ୍କାନାଳ ନାଁ? ବ୍ୟାଗ୍ରାଉଣ୍ଡ ସାଉଣ୍ଡ ହୋଉଚି।
ଓ ଆଉ କପିଳାଶିର ସିଢି କେତେଟା ଶିଢି ଅଛି? ସେଠି ଆଛା।
ଥିଲା ଏବେ କିନ୍ତୁ ଅଧିକା ହେଇଗଲାଣି।।
କେତେ?
ଆଜ୍ଞା।
କେତେଟା ସିଢି ହେଇଗଲାଣି?
ଏବେ କେତେ ସିଢି ହେଲେଣି ମୁଁ ଜାଣିନି।।
ଅନୁମାନ କେତେ ହେଇଥିବ?
ଅନୁମାନ ସେଇ ତେରଶହ ଷାଠିଏ ପାଖାପାଖି।। ଆଜ୍ଞା। ହଁ ହଁ
ହଁ। ଏତେ ସିଢି ଚାଲି ଚାଲି ଯାଇଛି ଉପରକୁ ଦେଖିଲ
କେବେ ଯାଇନୁ? ଆମେ ବାର ବାକି ପଟେହିଁ ଯାଉ
ଓ ହୋ। ହୁଁ ସେଟା ତ ଢେଙ୍କାନାଳ ନା ସେଟା ନା କୋଉଠି ସେଟା? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ମୁଁ କଲରେ ଅଛି।